ବନ୍ଧୁ ନମସ୍କାର।
କଣ କରୁଛନ୍ତି?
ଏଇ ତ ଜାଣିଥେ ଗ୍ରୀଷ୍ମ ହଉଛି ଘରେ ସେଥିପାଇଁ ଶୋଇଛି ଆଉ।
ଆଜ୍ଞା, ଆଉ କଣ ଖାଇଥିଲେ ନା ଖାଇନାହାନ୍ତି?
ଅ ପ୍ରାୟ ଦିଟା ବେଳେ ଖାଇଥିଲି ଆଉ।
ଦୁଇ ଘଟିକା ବେଳେ ଖାଇଥିଲେ।
ଆଜ୍ଞା।
କଣ ରୋଷେଇ ହେଇଥିଲା ଆଜି?
ଆଜି ଶନିବାର ଥିଲା ସେଥିପାଇଁ ଭାତ ଏବଂ ସୋୟାବିନ୍ ତରକାରୀ ସେତିକି ଖାଇଥିଲି।
ଆଜ୍ଞା, ଆଉ ଦେହ ପା ଆପଣଙ୍କର ଭଲ ଅଛି?
ଆଜ୍ଞା, ଆଉ ଆପଣଙ୍କର?
ହୁଁ ଭଲ ଅଛି, ଆଉ ଘରେ ସମସ୍ତଙ୍କ ଦେହ ଭଲ ଅଛି?
ଆଜ୍ଞା, ଆଉ ଆପଣଙ୍କ ଘରେ ସମସ୍ତଙ୍କ ଦେହ ଭଲ ଅଛି?
ହଁ ଭଲ ଅଛି ସମସ୍ତଙ୍କର। ଆଉ କଣ କୁହନ୍ତୁ କିଛି?
ଆଉ ଯୋଉ ବନ୍ଧୁ ଆପଣଙ୍କୁ ଏକ ପ୍ରଶ୍ନ ପଚାରିବା ମାନେ ଆପଣଙ୍କଠୁ ଏକ ସାହାଯ୍ୟ ଚାହୁଁଛି।
ହୁଁ କହୁନାହାନ୍ତି?
ଦେଖନ୍ତୁ ଆପଣଙ୍କୁ ଆପଣଙ୍କର ତ ଗୋଟିଏ ଛୋଟ ଛୁଆଟେ ଥିବ।
ହୁଁ ଦାଦାଙ୍କ ପୁଅ ଜଣେ ଅଛନ୍ତି। ଛୋଟ ଛୋଟ
ଆଜ୍ଞା ଆଜ୍ଞା। ଏମିତି ଆମ ଘରେ ମଧ୍ୟ ଏକ ଛୋଟ ଛୁଆଟେ ଅଛି।
ଆଜ୍ଞା।
ସେ ସବୁବେଳେ ଜିଦି କରୁଛି ଯେ ଫୋନ ଦେଖିବା ପାଇଁ। ମୋବାଇଲର ଆଜ୍ଞା ମୋବାଇଲ ଫୋନ।
ଆଜ୍ଞା ହୁଁ କହୁନାହାନ୍ତି।
ଆପଣ ତ ଜାଣିଥିବେ ଛୋଟ ଛୁଆଙ୍କୁ ଫୋନ ଦେବାର ସେ ଦେଲେ ସେମାନେ କିଛି ଭଲ ଜିନିଷ ତ କିଛି ଜାଣିପାରିବେ ନାହିଁ। କିନ୍ତୁ ଆ ଦିନ ରାତି କେବଳ ଗେମ ଖେଳିବେ ଆଉ। ସେଥିପାଇଁ ଆପଣଙ୍କ ପାଖରେ କିଛି ଉପାୟ ଅଛି ତାଙ୍କଠୁ କେମିତି ଫୋନ ଦୂରେଇ ନେବା
ଆପଣଙ୍କ ଘରେ ଯେଉଁ ଛୋଟ ଛୁଆଟି ଅଛି।
ଆଜ୍ଞା
ତ ସେ ଆପଣଙ୍କର କଣ ହେବେ?
ସେ ମୋର ପୁତୁରା ହେବେ ମାନେ ମୋ ଭାଇଙ୍କ ପୁଅ।
ଭାଇଙ୍କ ପୁଅ ଆପଣଙ୍କ ଭାଇ ଭାଇ ଭାଉଜ। ସବୁବେଳେ ଘରେ ରୁହନ୍ତି ନା ପଦାରେ କିଛି କାମ କରନ୍ତି?
ପଦାରେ କିଛି କାମ କରନ୍ତି ରାତିରେ ଘରକୁ ଆସନ୍ତି ଆଉ।
ତ ଶୁଣନ୍ତୁ। ଯଦି ପିଲାଟି। ସବୁବେଳେ ଏକୁଟିଆ ହେଇକି ଜୀବନଟା ଅତିବାହୀତ କରୁଥିବ ତ ଖାଲି ବସିବାକୁ ତ ନା ଆପଣଙ୍କୁ ଭଲ ଲାଗେ ନା ଆମକୁ ଭଲ ଲାଗେ। ସିଏତ ଛୁଆ ତାଙ୍କୁ ତ କଦାପି ଭଲ ଲାଗିବ ନାହିଁ ବୁଝିଲେ।
ଆଜ୍ଞା
ହୁଁ
ଶୁଣନ୍ତୁ ଅ ସେ ଖାଲିତ କୁହନ୍ତୁ କୁହନ୍ତୁ।
ସେଥିପାଇଁ ପିଲାମାନେ ମୋବାଇଲ ଫୋନ୍ ଦେଖନ୍ତି। ଆଉ ଯେଉଁ ପିତାମାତା ମାନେ ଛୁଆଙ୍କୁ ଟା ସମୟ ଦେବା ଅପେକ୍ଷା ଫୋନ୍ ଦେଇଦବାକୁ ଭଲ ଭାବନ୍ତି ସେଇମାନଙ୍କ ପିଲା ଫୋନ୍ ଫୋନର ଯାହାକୁ କୁହନ୍ତିନି ଏଁ ଆସକ୍ତ ହେଇଯିବା ଫୋନ ଫୋନ ନ ଧଇଲେ ଖାଇବେ ନାହିଁ ଫୋନ ନ ଦେଖିଲେ ଶୋଇବେ ନାହିଁ। ତ ସେଇଭଳି କିଛି ଅସୁବିଧାର ସମ୍ମୁଖୀନ କରିବାକୁ ପଡନ୍ତି। ଛୁଆଙ୍କର ପିତାମାତା ମାନେ।
ଦେଖନ୍ତୁ ଆପଣ ଯାହା କହିଲେ ମୁଁ ବୁଝିପାରୁଛି କିନ୍ତୁ ଦେଖନ୍ତୁ ଯେତେବେଳେ ବି ଗୋ ଟିଏ ଛୁଆ ଫୋନ ଦେଖୁଛି ତାଙ୍କର ସେମାନଙ୍କ ଛୋଟ ସେବା ସେ ଆଙ୍କର ସବୁ ଅଙ୍ଗ ପ୍ରତ୍ୟଙ୍ଗ ଭଲସାରେ ତିଆରି ହୋଇନଥାଏ। ଆପଣ ଜାଣିଥିବେ ଗୋଟେ ଛୋଟ ଛୁଆ ଯେ ଟିଏ ଇଏ ଆମ ଅପେକ୍ଷା ଯଦି ଗୋଟେ ଛୋଟ ଛୁଆ ଅଧିକ ଫୋନ ଦେଖିବ ହେଲା ସେମାନେ ତାର ଅଧିକ ଆଶଵସ୍ତ ହେବେ କାହିଁକି ନା ତାଙ୍କର ହଁ ମସ୍ତିଷ୍କ ସେତେବେଳେ ତାହାକୁ ଗ୍ରହଣ କରିପାରେ ନାହିଁ। ଆପଣ ଜାଣିଥିବେ ଆପଣ ଏବେ ଫୋନ ଦେଖୁଛନ୍ତି କିଛି ସମୟ, ଆପଣ ଆ ଆପଣଙ୍କୁ କିଏ କଲ କଲେ ଆପଣଙ୍କ ବନ୍ଧୁକୁ ଆପଣ ଯାଇ ସେଠୁ ବୁଲିକି ପଳେଇ ଆସିଲେ। କିନ୍ତୁ ଯେତେବେଳେ ବି ଗୋଟେ ଛୋଟଛୁଆଟେ ଫୋନ ଧରିଥିବ ସେତେବେଳେ ଆପଣଙ୍କ ସିଏ ଦେଖି ଆ ଦେଖିଥିବେ ଆପଣ ଯେତେବେଳେ ଆପଣଙ୍କ ଆପଣଙ୍କ ଫୋନ ଯେତେବେଳେ ଆପଣଙ୍କ ଆପଣଙ୍କ ଘରେ ଥିବା ଛୋଟ ଛୁଆଟି ଧରିଥାଏ ଆପଣଙ୍କ ଓ ଆସୁଥିବା କଲ ମଧ୍ୟ ସିଏ କାଟିଦିଏ।
ଆଜ୍ଞା।
ଏହା ଆପଣ କେବେ ଦେଖିଚନ୍ତି?
ହଁ ଏଟା ତ ସମସ୍ତେ ଛୋଟ ଛୁଆ କାରଣ ସିଏ ଯେତେବେଳେ ବି ମୋବାଇଲ ଫୋନ ବ୍ୟବହାର କରନ୍ତି ତା ଭିତରେ ଏମିତି କି ହଜି ଯାଆନ୍ତି କି। ସେ ପଦା ଦୁନିଆରେ କୌଣସି ଭଲ ଜିନିଷ କିମ୍ବା ଖରାପ ଜିନିଷ ଦେଖିବାକୁ ଇଚ୍ଛା ପ୍ରକାଶ କରନ୍ତି ନାହିଁ।
ଆଜ୍ଞା ଦେଖନ୍ତୁ ସେ ଏଥିରେ ସେମାନଙ୍କର ଜାଣିଛନ୍ତି ମାତା ପିତା ମଧ୍ୟ ଜାଣିଛନ୍ତି ସେଥିରେ ତାଙ୍କର କ୍ଷତି ହୋଉଛି। କିନ୍ତୁ ଦେଖନ୍ତୁ ଏ ଟିକିଏ କାମରୁ ଫାଙ୍କା ପାଇବା ପାଇଁ ସେ ନିଜ ପିଲାଙ୍କ ଜୀବନକୁ ନଷ୍ଟ କରି
ଆଜ୍ଞା।
ସେଥିପାଇଁ ସେଥିପାଇଁ ଆପଣଙ୍କ ପାଖରେ କିଛି ଉପାୟ ଅଛି?
ମୋ ପାଖରେ ସେମିତି ତ ଯଦି ତାଙ୍କ ଆପଣଙ୍କ ଭାଇ ଏବଂ ଭାଉଜ ପତାରେ କାମ କରୁଛନ୍ତି ଆପଣଙ୍କ ଘରେ ଆପଣ ଏବେ ପଢାପଢି କରୁଛନ୍ତି କିଛି କାମ ଧନ୍ଦା ତ କରୁନାହାନ୍ତି ବୁଝିଲେ?
ଆଜ୍ଞା।
ହଁ ତ ଯେତେବେଳେ ବି ଆପଣ ଫାଙ୍କା ରହୁଥିବେ ଦେଖୁଥିବେ କି ଆପଣଙ୍କ ପୁତୁରା
ଆଜ୍ଞା।
ଏ ମୋବାଇଲ ଫୋନ ବ୍ୟବହାର କରୁଥିବ ତ ଆପଣ ସେ ସମୟରେ ତାକୁ କିଛି ସମୟ ପଦାରେ ବୁଲେଇବାକୁ ନେଇଯାଆନ୍ତୁ କିମ୍ବା ଶୁଣନ୍ତୁ
କୁହନ୍ତୁ।
ଆପଣ ତାକୁ ତାଙ୍କୁ କିଛି ସମୟ ପଦାକୁ ବୁଲେଇବାକୁ ନେଇଯାଆନ୍ତୁ କିମ୍ବା ଆପଣଙ୍କ ଘର ପାଖରେ ପଡୋଶୀ ମାନଙ୍କର ଛୁଆ ମଧ୍ୟ ଥିବେ ତାଙ୍କ ସହ ଖେଳିବାକୁ ଛାଡନ୍ତୁ। କିମ୍ବା ଯଦି ରାତିରେ ଶୋଇଲା ବେଳେ ମଧ୍ୟ ସେ ଫୋନ୍ ର ଦାବି କରୁଛି କି ମତେ ନ ଦେଖେଇଲେ ମୁଁ ଶୋଇବିନି ବୁଝିଲେ, ତ ରାତିରେ ତା ତମେ କିଛି ସମୟ ଅତିବାହିତ କରନ୍ତୁ। ସେମିତି କିଛି ଦିନ କଲା ପରେ ତାର ସେଥିପ୍ରତି ଟିକେ ଧ୍ୟାନ କମିଯିବ, ହଁ, ହଁ। ସେ କିଛି ଛୁଆମାନଙ୍କ ସହ ଖେଳା ଖେଳି କଲେ ଆପଣଙ୍କ ପୁତୁରା ସହ ପଡୋଶୀଙ୍କ ଛୁଆ ମାନେ ବି ଯଦି ମୋବାଇଲ୍ ଫୋନ୍ ବ୍ୟବହାର କରୁଥିବେ ତ ମୋବାଇଲ୍ ଫୋନ୍ ବ୍ୟବହାର ତାଙ୍କର କମିଯିବ ଏବଂ ଖେଳରେ ସିଏ ଅଧିକ ମନ ଦେବେ।
ଆଜ୍ଞା ଆଜ୍ଞା ଦେଖନ୍ତୁ ଏ ଯେତେବେଳେ ବି ଦେଖନ୍ତୁ ଆପଣଙ୍କ କଥାକୁ ମୁଁ ବୁଝିପାରୁଛି କେମତି ଦେଖନ୍ତୁ ଆ ଆଗେ ଏବେ ତ ତାଙ୍କୁ ମୁଁ ମୋ ଭାଇ ମାନେ ତାଙ୍କୁ ଫୋନ୍ ଦଉନାହାନ୍ତି ଭାଉ କି ଭାଉଜ ଏ ପିଲାଙ୍କୁ କିନ୍ତୁ ଆଗେ ଯେତେବେଳେ ଦେଇଦଉ ଥିଲେ ଏବେ ସେ ଏମିତି ଅଭ୍ୟସ୍ତ ହେଇଗଲାଣି ଯେ ଏବେ ଫୋନ୍ ନ ଦେଖିଲେ ତା ଘରେ ଜିଦି କରୁଛି କାନ୍ଦୁନି କାନ୍ଦୁଛି ଖାଉନେହ୍ନି ବି ମଧ୍ୟ।
ଓ ହୋ। ସେ ଅଭ୍ୟାସ ହେଇଥିବାରୁ ମୁଁ ହେଇ ଉପଦେଶଟି ଦେଇଛି।
ଦେଖନ୍ତୁ ସିଏ ଏବେ ଏତେ କାନ୍ଦୁଛି କି ଆପଣ ଯୋଉ କହିଲେ ବା ବାହା ଯୋଉ ଛୁଆଙ୍ଗେ ଥିବେ ତାଙ୍କ ପାଖ ନବାକୁୁ ହେଲା। ଆଜ୍ଞା।
ବୁଝିପାଇଲେ ସିଏ ମୋବାଇଲ୍ ଫୋନ୍ ଦ୍ଵାରା ମନୋରଞ୍ଜନ କରନ୍ତି। ଯଦି ଆପଣ ତାଙ୍କୁ ପ୍ରାକୃତିକ ମନୋରଞ୍ଜନ ଦେଇପାରିବେ ତାହେଲେ ସିଏ ସେଥିପ୍ରତି ଆସକ୍ତି କମେଇଦେବେ।
ଆଜ୍ଞା।
ବୁଝିଲେ।
ଆଜ୍ଞା।
ହୁଁ ଆପଣଙ୍କୁ ଯେଉଁ ଉପଦେଶ ଟି ଦେଲି ଆପଣ ତାକୁ ଟିକେ ଦେଖା ଚୋଗା କଲେ ତ ସଙ୍ଗେ ସଙ୍ଗେ ତ ସମ୍ଭବ ନୁହଁ କିନ୍ତୁ କିଛି ମାସ ଭିତରେ ହେ ତାଙ୍କର ଅ ମୋବାଇଲ୍ ବ୍ୟବହାରଟି କମିଯିବ ବହୁ ମାତ୍ରାରେ। ବୁଝିପାଇଲେ ହୁଁ ଆଉ କିଛି ଜାଣିବାକୁ ଚାହୁଁଛନ୍ତି।
ଦେଖନ୍ତୁ ସେ ଯେତେବେଳେ ବି ଆ- ଆପ୍ ଆପଣ ଯୋଉ କହିଲେ ଆମ ଚତୁଃପାର୍ଶ୍ଵରେ ଯେଉଁମାନେ ବି ଛୋଟ ଛୁଆ ଅଛନ୍ତି
ଆଜ୍ଞା।
ସେମାନେ ସମସ୍ତେ ପ୍ରାୟ ମୋବାଇଲ୍ ଫୋନ୍ ବ୍ୟବହାର କରୁଛନ୍ତି‌।
ହୁଁ।
ଏଥିପାଇଁ ସେମା ସିଏ ମଧ୍ୟ ସେଠାରେ ଯାଇ ଫୋନ୍ ମଧ୍ୟ ଦେଖିବାକୁ ଦେଖୁଛି ସେଥିପାଇଁ ଆମେ ତାକୁ ତାକୁ ବା ଥିବା ବାହାର ଘରକୁ ଛାଡୁନାହୁଁ।
ଶୁଣନ୍ତୁ ପିଲାଙ୍କୁ ଆବଦ୍ଧ କରି ରଖିବାଟା ହଉଛି ପିତାମାତାଙ୍କର କି ପରିବାରର ଅନ୍ୟ କୌଣସି ସଦସ୍ୟ ମାନଙ୍କର ହଉଛି ପ୍ରଥମ ଭୁଲ୍। ଯଦି ଆପଣ ପିଲାକୁ ଆବାଧ କରି ରଖୁଛନ୍ତି ତ ସିଏ ପ୍ରାକୃତିକ ମନୋରଞ୍ଜନ କୁ ଛାଡିକି କୃତ୍ରିମ ମାନେ ମଣିଷ ବନେଇଥିବା ଆ ଜିନିଷ ଯେମିତିକି ମୋବାଇଲ ଫୋନ ଦ୍ଵାରା ହିଁ ମନୋରଞ୍ଜନ ହେବେ। ବୁଝିଲେ।
ଆଜ୍ଞା।
ସେଥିପାଇଁ କହୁଚି ଆପଣ ଯଦି ବି କହୁଚନ୍ତି ଆମ ପଡୋଶୀଙ୍କ ପିଲା ବି ଫୋନ ଦେଖୁଚନ୍ତି କାରଣ ତାଙ୍କ ବାପ ପିତାମାତା ବି ଚାହୁଁନଥିବେ କି ଇଏ ସବୁବେଳେ ଏମିତି ଘରେ ମୋବାଇଲ ଫୋନ ଦେଖୁ କି କଣ ଯଦି ଆପଣ ତାଙ୍କୁ ବି କହିବେ କି ଏଇ ମୁଁ ଯୋଉ ଆପଣଙ୍କୁ ଉଦେଶ ଉପଦେଶ ଟା ଦେଲି ଯଦି ଆପଣ ତାଙ୍କୁ ତ ସେ କେବେ ମନା କରିବେ ନାହିଁ ବୁଝିଲେ।
ଆଜ୍ଞା।
ଆଜ୍ଞା। ହଉ ଶୁଣନ୍ତୁ ଆଜ୍ଞା ନାଇଁ ମୁଁ ଟିକେ ବ୍ୟସ୍ତ ଅଛି। ଆପଣ ଏହି ଉପଦେଶଟି ତୁ ଟିକେ ଧ୍ୟାନ ଦେଇକି କାମ କରନ୍ତୁ ଯଦି କିଛି ସାହାଯ୍ୟ ଦରକାର ହୁଏ ମୋତେ ଯୋଗଯାଗ କରିବେ ରହୁଛି।
ନିଶ୍ଚିନ୍ତ
ନମସ୍କାର ରହୁଛି।
ଧନ୍ୟବାଦ ରହୁଛି।